କି ଭଲ ଅଛନ୍ତି?
ହଁ ହଁ ହଁ ବହୁତ ବଢ଼ିଆ ତୁମେ କେମିତି ଅଛ?
ହଁ ମୁଁ ଭଲ ଅଛି ଆଉ। ଆପଣ ଖାଇ ସାରିଲେଣି? ହଁ ହଁ ଖିଆ ସରିଲାଣି।
ଟିକେ ପୁରା ମସ୍ତ ପୁରା ଏଇତ ଆଜି ଏପଟେ ସବୁ ବର୍ଷା ହେଇଥିଲା ଯେ ଆମେ କଣ କରିବା ଏ ଯୋଉ ଥଣ୍ଡା ପାଗ ହେଲା ଟିକେ ରୁଟିକୁ ଡାଲମାଟେ କରିକି
ଭାଇ କୁହନ୍ତୁ ନାହିଁ ଆମେ ତ ଏଇ ବର୍ଷାକୁ ବହୁତ ଖୋଜୁଛୁ ହେଲେ ବର୍ଷା ଆମକୁ ଖୋଜୁନାହିଁ।
ହଁ ହଁ।
ଆଉ ଦେହ ଭଲ ଅଛି?
ହଁ ହଁ ପୁରା ପୁରା ଆମେ ତ ଦେଶୀ ପିଲା ଆଉ ଆମର କଣ ହବ।
ମତେ ଲାଗୁଛି ଆପଣଙ୍କୁ ଥଣ୍ଡା ଟିକେ ହେଇଯାଇଛି। ଆପଣଙ୍କ
ପିଲାନା ଆମକୁ ବର୍ଷା ଶହିତ ଥଣ୍ଡା ସବୁ ପାଗ ପାଣି ପାଗରେ ଆମେ ନିଜକୁ ମାନେ ପରିପକ୍ୱତାର ସହିତ ଆମେ ରଖିଦବୁ ସବୁବେଳେ। ଆଉ କଣ ଖାଇଥିଲ ତୁମେ ଆଜି?
ମୁଁ ତ ଭାତ, ଡାଲି ଆଉ, ଆମ୍ବ ଆଉ ବଡି ଚୁରା, ତାପରେ ତା ସହିତ ଗୋଟେ ପୋଟଳ ଆଳୁ ତରକାରୀ ଖାଇଥିଲି।
ଆଚ୍ଛା, ଆଚ୍ଛା, ଆଚ୍ଛା, ଓହୋ, ବହୁତ ସ୍ଵାଦିଷ୍ଟ ଷ୍ଟ ଖାଦ୍ୟ ତାହାଲେ ଖାଇଛ ତୁମେ ଆଜି।
ସ୍ୱାଦିଷ୍ଟ କହିଲେ ସ ହ ଶୁଆ ଆପଣଙ୍କ ଜଉ କହିଲେ ସ୍ଵାଦିଷ୍ଟ ଆମର ତ ସବୁ, ସବୁ ନିତିଦିନିଆ, ଖାଦ୍ୟ ଏଇ, ଏଇ, ଏକା ଟାଇପ ର। ଆ ସ୍ଵାଦିଷ୍ଟ ବୋଲି ଆମେ ଆଉ କିଛି ଜାଣିପାରୁନାହିଁ।
ଆମର ସେ ଯଉ ସ୍ଵାଦିଷ୍ଟି ଖାଦ୍ୟ ହେଇ ଯେଉଁ ଆମର ବାଇଗଣର ଗୋଟେ ତରକାରୀଟା ହୁଏ, ସେଇଟା ହେଇନଥିଲା ଆଜି।
ବାଇଗଣ ତରକାରୀ ଆଜି ହେଇନି ତ। ଏବେ କିଛି ଦିନ ହେଲା ବନ୍ଦ ଅଛି। ତ, ସେ ତରକାରୀ ହେଲେ ତ ଆମେ କହିବାକୁ ଗଲେ ବହୁତ ତୁ ପରିଶ୍ରମ ମାନେ, ବହୁତ କଠିନତାର ସମଧନ କରିବାକୁ ପଡୁଛି।
ଆରେ କି କଥା
ସେ ତ, ସେ ତରକାରୀଟା ଆକ୍ଚୁଆଲି ଆମ ଲାଇଫ ରେ ସବୁଠୁ ବହୁତୁ। ଖରାପ ସମୟ ଆଇଲେ, ଆମେ ସେ ତରରୀ ଖାଇବାକୁ ପଡୁଛି।
ଆଚ୍ଛା, ଆଛା, ତ ସେଇ ତରକାରୀ ଖାଇଲା ଦିନ ତୁମେ ବରମ ଚେଷ୍ଟା କର ଯେ, ତମେ ଉପବାସ ରହିଯିବ ସିନା, ସେଇ ତରକାରୀ ଖାଇବ ନାହିଁ, ନାଇଁ କି।
ବାସ୍ ବାସ୍ ଠିକ କଥା, ଠିକ କଥା ଆପଣ କହିଲେ। ସେ ତରକାରୀ ଏମିତି ନାହିଁ ଯେ ମୁଁ।
ଯୋଉ ଦିନ ମୁଁ କଲ୍ କରେ, ଆଉ ଖାଇଛ କି ନାଇଁ ପଚାରେ, ଯୋଉ ଦିନ ତୁମେ କହିଲ। ଯେ ନାଇଁ ବା ବାହାରୁ ଖାଇ ଦେଇକି ଆସି ଚୁ ସନ୍ଧ୍ୟା ପକୋଡା ଟିକେ ଖାଇଥିଲୁ ଆମର ସେଇ ଛକଟାରେ, ଯୋଉ ବୁଦ୍ଧ, ବୁଦ୍ଧ ମୁଣ୍ଡ ଟା ଯୋଉ ଅଛି। ତ ମୁଁ ସେଇଦିନ ଗେସ୍ କରିଦେବି, ଯେ ତୁମର ସେଇ ଦିନ ତରକାରୀଟି ହେଇଥିଲା। ଠିକ୍ କହିଲି ନାରେ ବାବୁ।
ଆଜ୍ଞା ନିଶ୍ଚୟ, ଆପ ଆପଣ ଏଇ କଥା ନିଶ୍ଚୟ ବୁଝିବେ ଯିଏ ବିଲି। ଆପଣ, ଯୋଉ କଥା କହିଲେ ଠିକ କଥା, ଆକଚୁଆଲି ଆପଣ ଯୋଉଟା କହିଲେ ଠିକ କଥା କାହିଁକି ନା। ଆ, ଆପଣ କହିଲେ ବାହାରୁ ଆମେ ଖାଇଦେଲେ ବାହାରୁ ଖାଇଲା ମାନ ତ ଆପଣ।
ହାଁ, ହଁ, ହଁ।
ଆଜ୍ଞା, ନିଶ୍ଚୟ, ନିଶ୍ଚୟ କାହିଁକ ନା ଆପଣ ଦେଖିଥିବେ ଯେ ବଡ, ବଡ। ଭୋଜି ମାନେଙ୍କ ବି ଏଇଭଳିଆ ତରକାରୀ ହୁଏ, ଆମେ କଣ କରିବା ଏଥିରେ କୁହନ୍ତୁ। ଆଉ, ଆପଣ ଏବେ କଣ କରୁଛନ୍ତି, ପଢାପଢି କି
ହଁ, ଏଇ ତ ବସିଥିଲି, ଆମର ସେ ଅର୍ଥନୀତି ବିଜ୍ଞାନ ଟିକେ ଧରିକି ବସିଥିଲି ପଢ଼ିବା ପାଇଁ।
ଓହୋ।
ହାଁ ହାଁ ଏଇ ଟିକେ ଏବେ ସନ୍ଧ୍ୟା ରା ରାତି ସମୟ ହେଲେ, ମୁଁ କଣ କରରେ କି ଏଇ ଯୋଉ ଆମର ପ୍ର ଗ୍ରନ୍ଥଗାର ରେ ହିଁ। ଟିକେ ରହିଯାଏ ତ। ଟିକେ ନିରଳାରେ, ଟିକେ ସମସ୍ତେ ସ ଚାଲିଗଲା ପରେ, ଟିକେ ଭଲ ଲାଗେ, ଏଇ ସମୟଟାରେ ଟିକେ ପଢାପଢି। କରିବା ପାଇଁ।
କିଛି, କିଛି ବହି ଫଇ ପଢ଼ିବାକୁ ବହୁତ ଭଲ ଲାଗେ, ଲାଗୁଛି।
ନାଇଁ, ନାଇଁ, ବିଶେଷ। ଲି ଚାରି ମାସ ହେଲା ମୁଁ ଟିକେ ବହିକୁ ଟିକେ। ନିଜ ଅଭ୍ୟାସରେ ପରିଣତ କରାଉଛି, କିନ୍ତୁ ତା ପୂର୍ବରୁ। ମତେ ୟୁଟ୍ୟୁବ ରୁ ଭିଡିଓ ହିଁ ଦେଖିବାରେ ବହୁତ ମାନେ। ଏ ପ୍ରେର କ ଟିକେ। ବା ମୋର ସେଇ ଜଣେ ସାଙ୍ଗ ବନ୍ଧୁ ଜଣେ ଅଛନ୍ତି, ସିଏ କହିବା ପରଠୁ ଟିକେ।
ଫେରେ ମୁଁ ବସି ଆରମ୍ଭ କରିଛି ହାଁ, ହାଁ, ହାଁ
କାହିଁକି ନା ଇ ୟୁଟ୍ୟୁବ ରୁ ଯୋଉ କହିଲେ। ସେଥିରୁ ପଢିବା ଟା ଠିକ କଥା କାହିଁକି ନା ସେଥିରେ ବ ବହୁତ ପ୍ରକାର କିଛି ଶିକ୍ଷା ମିଳୁଛି। ତ ଆମେ ବ ବହିକି ବି ଆମେ ସା‌ଥି ସାଥି ରଖିବା ଦରକାର।
ତାପରେ ହଁ ତାପରେ ଆମର ଅଭ୍ୟାସ ବି ଏମିତି। ହେଲାଣି ନା ଏହା ବିଭିନ୍ନ ପ୍ରକାର ଥ୍ରୀ ଡି ମଡେଲ ଯୋଉ ଟୁ ଡି ରେ ଯୋଉ। ଚିତ୍ର କଳା ଆ‌ ଗୁଡା ପ୍ର ପ୍ରସ୍ତୁତ କରିକି ସମସ୍ତେ ଦଉଛନ୍ତି ବିଭିନ୍ନ ପ୍ରକାର ଲେଖା। ଯୋଉ ଭିନ୍ନ ଭିନ୍ନ ପ୍ରକାରର ଭିନ୍ନ ଭିନ୍ନ ସ୍ ଶୈଳି ରେ ଯୋଉ ଲେଖା ଦଉଛନ୍ତି ସିଏ ଦେଖିବାକୁ ମାନେ ଆ ଆଖିକୁ ବହୁତ ମାନେ ମନ ଲୋଭି ଲାଗୁଛି ସେଇଥିପାଇଁ ଆମେ ସେଇ ଜିନିଷ ଟାକୁ ଛାଡି ପାରୁନୁ ବହି। ରେ କଣ ବହିରେ ସେଇ। ଏ ଚିତ୍ର ଟିକିଏ ନଥିବ ଖାଲି ଲେଖା ଲେଖା ଲେଖା ତ ସେଇ ସମାନ ଜିନିଷ ଆଜିକାଲିର ଛୋଟ ଛୁଆ ବା ଆମେ କହିପାରିବା ଯୋଉ ଜେନ୍ଜି ଛୁଆ ସେମାନଙ୍କ ଭିତରେ ବି ପରିଲକ୍ଷିତ ହଉଛି ଦିନକୁ ଦିନ।
ଆଜ୍ଞା ନିଶ୍ଚୟ କାହିଁକିନା ସେମାନେ ଆମ ସମୟରେ ଆମେ ଯୋଉଟାଇ ବହି ଖେଳ ବୁଲା କିଛି କରୁଥିଲେ ସେମାନଙ୍କ ସମୟରେ ଏ କିଛି ହଉନାହିଁ ସେମାନେ ତ ଖାଇଲେ କି ପିଇଲେ ଯାହା କଲେ ଖାଲି ମୋବାଇଲ ଛଡା ଆଉ କିଛି ଧରୁନାହାନ୍ତି। ଏବେକା ପିଲାଙ୍କୁ କହିବାକୁ ଗଲେ ସେମାନଙ୍କର ମୋବାଇଲ ତ ସାଥିୀ। ସେମାନେ ସବୁ ଆମ ସମୟରେ ଖେଳ ବୁଲା ଆମେ କିଛି ଗାଁ ଗାଁ ର ଅ କିଛି ଦୃଶ୍ୟ ସବୁ ମାନେ ସବୁ ଯୋଉ ସମୟରେ ଯାହା ଦରକାର ସେଇଟା ହିଁ କରୁଥିଲେ କିନ୍ତୁ ଏବେ ସମୟରେ ପିଲାମାନେ ଖାଲି ମୋବାଇଲ ଛଡା କିଛି ହିଁ କରୁନାହାନ୍ତି ମୋବାଇଲି ସବୁ ସବୁ ମୋବାଇଲ ହିଁ ଦଉଛନ୍ତି। ଆପଣ ଏ ଏ ବିଷୟରେ କିଛି କହିବାକୁ ଚାହୁଁଛନ୍ତି କି?